ହେଲ ଆଜ୍ଞା ଦିଦି। ମୋ କଥା ଶୁଭା ଯାଉଚି ତ କ୍ଲିୟର?
ହଁ ଶୁଭା ଯାଉଚି।
କଣ କରୁଥିଲେ?
ଭାଇ ଟ୍ୟଉସନ ଆସିଥିଲି ଯିବି ଏବେ ଆଉ।
ଟ୍ୟୁସନ କରୁଚନ୍ତି?
ସରିଲାଣି ସରିଲାଣି। ଏଇଠି ତାଙ୍କ ଘରେ ଟିକେ ନେଟ୍ ପାଉଚି ତ ଏଇଠି ଅଛି ଯିବି ଏବେ ଆଉ।
ତା ମାନେ କଣ ଯାଆନ୍ତି ପର୍ସନାସ ଟିଉସନ୍ କରିବାକୁ? ଘରକୁ ଯାଆନ୍ତି? ହେଲା ଆଉ। ଏ ବହି ଚେଞ୍ଜ ହେଇଯାଇଚି ତାଙ୍କର ସେ
ତ ହଁ ବହି ଚେଞ୍ଜ ହେଇ। ଅଧା ଭୁଲ ତା ଦେହରେ।
କେମିତି କିଏ ପଢ଼େଇବ ଯେ।
ସେୟା ପା। ନାଇ ଏଟା ଇଏ ଜି ପିଲ ଶିଶୁ ମନ୍ଦିର ପିଲାଟା।
ଓହୋ ହୋ। ତଥାପି ତାଙ୍କର ତ ଗମେଟ୍ ବହି ଥିବ ନା?
ହୁଁ ତ ତାଙ୍କର ମିଳିନି କିନ୍ତୁ ସେ ବହିଟା ମିଳିନି।
ଆଉ ଆଜି ବର୍ଷା କେମିତି ହେଇଚି?
ହଁ ବର୍ଷା ତ ପୁରା ସକାଳ ଛଅଟ ର ତିନିଟା ବେଳ ଯାଏ।
ହଁ ବା ଏବେ ତିନିଟା ସାଢେତିନିଟା ବେଳକୁରେ ଛାଡିଲା ପା ଆଉ
ହଁ।
ଘଡ ଆ ଆଜି କଣ ଖାଇଛ?
ଆଜି ଖାଇଥିଲି ଭାତ ଡାଲି ତାପରେ କଦଳୀ ଆଳୁ ପୋଟଳ ଭଜା ହେଇଥିଲା। ଆଳୁ ଚକଟା ହେଇଥିଲା।
ଭଲ। ହଁ ଆମ ଗାଁରେ ଗୋଟେ ମନ୍ଦିର ଅଛି ଶନି ମନ୍ଦିର ହେଲା। ପୋଖରୀ ଏବେ ଭୂଆ ହେଇଥିଲା ପୁରା ସୁ ଶୁଖି ଯାଇଥିଲା ପୁରା ଶୁଖି ଯାଇଥିଲା ଖରାରେ ଆଜି ବର୍ଷା ଏମିତି ହେଇଛି ଅଧା ପାଣି ହେଇଯାଇଛି।
ହଁ ବର୍ଷା ତ ଆଜି ପ୍ରବଳ ନ ହେଇଛି।
ହଁବା। କେତେ ମାଛ ଏଇଠୁ ଆମର ବାହାରିଲେ ହଁ ହାଲୋ।
ହଁ।
କେତେଟା ପିଲା ଟ୍ୟୁଉସନ କରନ୍ତି?
ମୁଁ କରୁଛି ଛଅଟା ପିଲା।
ମାନେ ଜଣଙ୍କ ଘରକୁ ଯାଇକି ଛଟା ପିଲାକୁ କରୁଛ ନା ଜ
ନାଇଁ ନାଇଁ ସମସ୍ତଙ୍କର ଅଲଗା ଅଲଗା ଏଠି ଦୂର ବାଟରେ ଟିକେ ଦି ଜଣ ହଁ ଦୂର ବାଟ ଟିକେ ନାଇଁ ସବୁ ଯାକ ପର୍ସନାଲ
ଭଲ। ମୁଁ ତ ସେଇ ମୁଁ ପର୍ସନାଲ କରୁଥିଲି ସେତେବେଳେ ଦି ଜଣଙ୍କୁ କରୁଥିଲି।
ହୁଁ।
ହଁ।
ହଁ
କେତେ କେତେ ଟାଇମ ମାନେ କରୁଛନ୍ତି ଟ୍ୟୁଉସନ ସକାଳୁ ଏମିତି ଚାରିଟା ବେଳ ଏମିତି କରୁଛନ୍ତି ନା କଣ?
ହଁ ହଁ।
ଆଚ୍ଛା ଆଛା।
ସଖାଳୁ ଏମତି ଛୁଟି ଥିଲା ବୋଲି ଟିକେ ଭଲ ସୁବିଧା ହଉଥିଲା। କିନ୍ତୁ ଏବେ ଯୋଉ ହେଇଯାଇଛି ଦଶଟା ବେଳକୁ ସବୁ ପିଲା ଯିବେ। ଶିଶୁମନ୍ଦିର ପିଲାଙ୍କର ବି ଦଶଟା ବଳିଆ ଆ ଗାଁ ସ୍କୁଲ ପିଲାଙ୍କର ବି ଦଶଟା ବଳିଆ। ସଖାଳିଆ କରିବାକୁ ପଡୁଛି ଦଶଟା ଭିତରେ ଯେତିକିଟା ପିଲାଙ୍କୁ କରିପାରିବ ପୁଣି ଚାରିଟା ଠାରୁ
ହଁ ହଁ।
ସେମିତି ଛୁଟି ଥିଲା ମୁଁ କରିଦିଏ ଆସିବି ମାନଙ୍କର ଯୋଉ ଛୋଟ ଛୋଟ ପିଲା ତାଙ୍କର ଏଗାରଟା ବାର୍ ଟା ବେଳଯାଏ ହେଇଯାଏ।
ଆଚ୍ଛା ଆଚ୍ଛା।
ସକାଳେ ସକାଳେ ଟିକେ ବେଶୀ ପିଲାଙ୍କର ହେଇଯାଏ ଚାରଟା ବଳକୁ ବେଶୀ ନଥାଏ ଗୋଟେ ଦିଟା କଣ ଥାଏ? କିନ୍ତୁ ଏବେ ପିଲା ତ ପଳଉଛନ୍ତି ନଅଟା ଭିତରେ ଯାହାହେଲେ ଟ୍ୟୁସନ ସାରିବା ପାଇଁ ପଡିବ। ସମସ୍ତେ ପୁଣି ରେଡି ହେଇକି ସ୍କୁଲ ଯିବେ?
ଆଉ ଥରେ। ହଁ ହୁଁ। ଆମର ଆଡେ ବର୍ଷା ଘଡଘଡି ବହୁତ ଜୋରେ ହେଇଛି ସକାଳେ।
ଲଘୁଚାପ ହେଇଛି ଲଘୁଚାପ ସରିଲେ ସରିଲା।
ପାଞ୍ଚ ଦିନ ଅଛି ନା କଣ ବା?
ହଁ କାଲିଠୁ ଥିଲା ଆଜିଠୁ ବର୍ଷା ହେଇଗଲା।
ହଁ ବା ଆଜି ସକାଳେ ସେଥିଲାଗ୍ ଏଇ କଲ କରାହଉଛି ଘଡଘଡି ମାରୁଛି ଆଉ ଚାର୍ଜତ୍ ନାହିଁ କରିବି
ହଁ।
ଆଉ ଏ ଘରକୁ କେତେବେଳେ ଯିବେ?
ମୁଁ ଘରକୁ ଏବେ ଯିବି ଆଉ ଏଇଠି ଟିକେ ଫାଙ୍କା ମାନେ ଆଙ୍କ ଘର ଟିକେ ଏକୁଟିଆ ଘର ତ ମାନେ ପୁରା ରୋଡ ପାଖରେ। ହୁଁ ନେଟୱାର୍କ ଟିକେ ଭଲସେ ପାଉଛି ଆମ ଘରେ ଟୋଟାଲ ନେଟୱାର୍କ ଆସୁନି।
ଓହୋ ସେଠି କଣ ତମ ଘର ପାଖରେ।
ନାଇଁ ଆମ ଘର ପାଖରେ ନୁହଁ ଗୋଟେ କିଲୋମିଟର ହବ। କିନ୍ତୁ ଏ ଆମରି ଗାଁ ଲୋକ ଏପଟ କୁ ଉଠି ଆଇଛନ୍ତି।
ଓ ସେଇଠି ତାଙ୍କୁ ଆସିଛନ୍ତି ଟିଉସନ କରିଆକୁ।
ହଁ।
ଏ ହୋ। ଆଉ ରଜ ଆପଣଙ୍କ ର କେମିତି ବିତିଲା।
ହଁ ରଜ ରା ଟିକେ ଦେହ ଖରାପ ହେଇ ଯାଇଥିଲା ରଜ ଏଥିରେ ମୁଁ ଭଲ ସେ ସେଲିବ୍ରେସନ କ
ଦେହ ଖରାପ ହେଇଥିଲା କଣ ହେଇଥିଲା।
ଓ ହେଇଥିଲା ଝାଡା ହେଇ ଯାଇଥିଲି।
ଓହୋ। ହଁ ସେଇ ଟାଇମ ରେ ବି ସ୍ ଆମର ଋତୁ ପରିବର୍ତ୍ତନ ହୁଏ ନା।
ହଁ। ମୁଁ ପୁରା ଏକାଥରେ ପନ୍ଦର ଦିନ ପଡ଼ିଛି ମୁଁ ପନ୍ଦର ଦିନ ପୁରା ଟିଉସନ ବନ୍ଦ।
ହଁ ସେଥିଲାଗି ଟିକେ ସମସ୍ତଙ୍କ ଦେହ ଖରାପ ଥାଏ ଆଉ।
ହଁ।
ଜର ହେଇଥାଏ ଯେତେବେଳେ ସମତେ କୁହନ୍ତିନି ଆଗୁଆ ରଜ କରି ଦେଲୁଣୁ।
ହଁ।
ହୁଁ। ଆଉ।
ଆଉ କଣ ସ୍ନାନ ପୂର୍ଣ୍ଣିମା କାଲି ସରିଲା ତ। ନାଇଁ କଲିନି ଏମ୍ ପଇସା ପ୍ରୋବ୍ଲେମ୍ ଟିକେ।
ସେଇ ତ ସମ।
ହଁ ତାପରେ ପଢିବା ପାଇଁ। ସେ ଓ ଆହୁରି ମୋ ଭାଇ ଭଉଣୀ ଚାରିଜଣ ଆହୁରି ହେଲେଣିଁ ମୋ ତଳେ ପଢିବା ପାଇଁ। ତାପରେ ବାବା ବି ଘରେ ଆସିକି ଅଛନ୍ତି।
ହଁ।
ସେଇଥି ପାଇଁ ଆଉ ମୁଁ ତ ହେଲେ ଯାହା ହେଲେ ଗୋଟେ ଟିଉସୁନ କରୁଛି ଯା। ମାନେ ଯାହା ଗୋଟେ ରୋଜଗାର ଟିକେ ହଉଛି ମୁଁ ପଢିଲେ ପୁଣି ସେତିକି ବି ବନ୍ଦ ହେଇଯିବ।
ତମେ କେଇ ଭାଇ ଭଉଣୀ କି।
ଆମେ ପାଞ୍ଚ ଜଣ।
ଆଚ୍ଛା ମାନେ ତମେ କେବଳ ନିଜର ପାଞ୍ଚ ଜଣ।
ହଁ।
ଅ ହଁ ‌ତମେ ବଡ।
ହଁ।
ଆଚ୍ଛା। ହଁ ସମସ୍ତେ ପଢିବା ପାଇଁ ପୁଣି ସବୁ ଜିନିଷରେ ତ ପଇସା ଦରକାର ଆଉ।
ହଁ।
କଣ ଆଉ କରିବା ଆମେ ବି ଆଉ କଣ କରିବା। ଆମର ବି ସିଚୁଏସନ ସେଇଆ ଥିଲା। ଏବେ ବି ବି ସିଚୁଏସନ ମାନେ କଣ୍ଡିସନ ସେମତି ଅଛି କି ମାନେ ଠିକ ହେଇନି। ତଥାପି ଟାଇମ୍ ଲାଗିବ ଟିକେ ଆଉ।
ହଁ।
ହୁଁ। ହୁଁ ସେଇ ମୁଁ। ମୋ ବାପା ଆସିକି କୋଲକାତାରେ ଜବ କରିଥିଲେ। ମୋ ବାପା ଆସିକି ରହିଲେଣି ମୁଁ ୱାନ୍ କ୍ଲାସ୍ ରେ ପଢୁଥିଲି ଘରେ। ଜାଣିପାରୁଥିବେ ଆଉ କୋଉ ଟାଇପର ସିଚୁଏସନ।
ହଁ।
ବୋଉ ସି ଆର ପି ଅଛି ବୋଲି ଯାହା ଟିକ କିଏ ସେ ସେ ଯାହା କରିକି ଦେଇ ପଢ଼ିଲା ଦେଇ ସେଇଠୁ ଜବ୍ କରିକି ବି ପଢ଼ିଲା ପ୍ଲସ୍ ଟୁ ପ ସରି ପ୍ଲସ୍ ଥ୍ରୀ ପରେ
ତାର ନିଜେ ଜବ କରିକ ପଢିଲା ତାପରେ ଏବେ ହିଁ ତାର ଜବ ହେଇଚି।
ହୁଁ।
ପଇସା ତ ଖର୍ଚ୍ଚ ହଉଚି ଆଉ କଣ।
ହୁଁ ପଇସା ନହେଲେ କୋଉଠି କିଛି ହେଇପାରିବନି।
ହଁ ବା ମୁଁ ସେଥିଲାଗି ଟିଉସନ ବି କ କରୁଥିଲି ମ ସେ ମାଉସୀ ଘରେ ମୁଁ ରୁହେ ସେଠି କୋଡିଏଟା ପିଲାଙ୍କୁୁ ଟିଉସନ କରୁଥିଲି ମୁଁ। କରୁଥିଲି ଉଁ ସେଉଠୁ ଏମତି ତାପରେ ଅ କଣ କହିଲ ନବୋଦୟ ପିଲାଙ୍କୁ କରୁଥିଲି ଆଦର୍ଶ ପିଲା ତାପରେ ଏଇ ଘରକୁ ଆସିବାର ହେଲା ଏ ବର୍ଷେ ତଳେ ଛାଡିଦେଲି ଆଉ। ତାପରେ ତ ଆଉ କରିନି ଅଛି।
ଆମ ଗାଁରେ ବି ସେମିତି ବହୁତ ପିଲା ଅଛନ୍ତି କିନ୍ତୁ ଏଇ ଯୋଉ ଗ୍ରୁ ଗ୍ରୁପ ଟିଉସନ ସବୁ କରୁଛନ୍ତି ଏନେ ଦି ତିନି ଜଣ ଖଣ୍ଡେ ଏମତି ଗ୍ରୁପ ଟିଉସନ କରୁଛନ୍ତି ପୁରା ସ୍କୁଲ ଭଳିଆ ବସେଇଛନ୍ତି। ପିଲା ଯିଏ ବସି ସାରିଲେଣି ସେ କଣ ଆଉ ଉଠିକି ଆସିବେ?
ମତେ ବି ସେମିତି ଭଲ ମୁଣ୍ଡ କଣ ହବ ନା ସେ ସବୁ। ମୁଁ ଏବେ ପ ପର୍ସନାଲ ପର୍ସନାଲ ପର୍ସନାଲ ମୁଁ ଦିଇ ତିନିଟା ଜାଗା କୁ ଯାଉଥିଲି ସେତିକିବେଳେ ଆଉ ତାପରେ ତ ବନ୍ଦ କରିଦେଲି ଆଉ। କରୁନି ଆଉ।
ହୁଁ ପର୍ସନାଲ ହେଲେ କଣ ଗୋଟେ ପିଲାକୁ ହଉ ପଛେ କିନ୍ତୁ ଭଲସେ ଟିକେ ଦେଖି ହେବ ସେମିତି ହେଲେ ଏ ପିଲା ଏଇ କ୍ଲାସ ର ସେଇଟା ସେଇ କ୍ଲାସ ର
ଆଉ ଖାଲି ପଇସା ନେଇଗଲେ କଣ ହବ ଗୋଟେ ସମ୍ବୁ ସବୁ ପିଲା ତ ସବୁ ଜିନିଷ ଠିକ ଟାଇମରେ ଶିଖି ପାରିବେନି?
ହଁ ତାପରେ ସିପ ପଚାରୁଥିବ ଦିଦି ମତେ ଏଇଟା କହିଦିଅ ଦିଦି ମୋର ଟିକେ ସେଇଟା କରେଇଦିଅ ଆକୁ ବୁଝେଇବ ନା ତାକୁ ବୁଝେଇବ।
ସେଇତ ହୁଁ ଆଉ ଉଁ ଉଁ ଯେତେ ବହୁତ ଥର ମାନେ ଆସ ଆଉ କିଏ ପଢଉନାହାନ୍ତି ଭଲ ମାନେ ଆସ ଆର୍ଟ୍ସ ପିଲା ମାନେ ଅଧା ପିଲା ସିଏ ମାନେ ମୁଁ ଛାଡିଲା ପରେ ଟ୍ୟୁସନ ଟା ଆରମ୍ଭ କଲି ନୂଆ ନୂଆ ଆରମ୍ଭ କଲି ଆଉ ଆଉ ସେପଟେ ଗୋଟେ ଝିଅ କରିୁଥିଲେ ସିଏ ମା ମାନେ ଛୋଟ ନ ପିଲା ଆମେ ଯଦି ସିଏ ଓଡ଼ିଆ ମିଡିୟମ ପିଲା ଆମେ ଯଦି ତାଙ୍କୁ ମିଶାଣ ଫେଡାଣ ଇଂଲିସ୍ ରେ ଲେଖିକି ଦବା ମାନେ ଇଂଲିସ୍ ୱାନ ଟୁ ଏମିତି ଲେଖ୍ କି ମିଶାଣ ଚିହ୍ନ ଦେଇକି ଦେବେ ସେମାନେ କଣ ବୁଝି ପାରିବେ ସେ ମୋ କତିକି ତାପରେ ଟୁସନ ଆସିଲା ବେଲକୁ ୱାନ ଟୁ ଲେ ଲେଖା ହେଇଛି ମୁଁ କହିଲି ଏମିତି କଣ ପାଇଁ ଲେଖା ହେଇଛି ନା ଦିଦି ଦିଅନ୍ତି। ମୁଁ କହିବା କଥା ଆମେ ସିନା ଷଷ୍ଠ ଷ୍ଠ ଠୁ ଉଁ ମାନେ ଇଂଲିଶରେ ୱାର୍ଡ଼ ମାନେ ସଂଖ୍ୟା ସବୁ ଲେଖିଚି ମାନେ ଶିଖିଲେ ନମ୍ବରିଙ୍ଗ ସବୁ କଲେ କିନ୍ତୁ ଛୋଟ ପିଲାଙ୍କୁ ତ ଆମେ ସେଇଟା ଶିଖେଇ ପାରିବାନି ନା! ତା ମୁଣ୍ଡ ଜମା ଧରିଲାନି ତାପରେ ମୁଁ ତା ମିଶାଣ, ଫେଡାଣ, ଗୁଣନ ସବୁ ତାପରେ ସିଏ ନିଜେ ନିଜେ କଲା ଚତୁର୍ଥରେ ପଢ଼ୁଥିଲା କିଛି ଆସୁନ
ସେ ବୁଝି ପାରୁନଥାଏ ନା ହଁ।
ହଁ ପଷ୍ଟଠୁ ତାଙ୍କ ମାଇଣ୍ଡ ଟିକେ ଇଏ ହେଇଥାଏ ଷଷ୍ଠଠୁ ଇଂଲିଶରେ ଦେଲେ ଚଳିବ।
ହଁ ମୋ ପିଲା ଜଣେ ନବ ଦି ଜଣ ଖଣ୍ଡେ ଆଦର୍ଶ ପାଇଛନ୍ତି ତାପରେ ତ ଛାଡ଼ିଲୁ ଏବେ ମାନେ ପ୍ରସ୍ ତାପରେ ତିନି ବର୍ଷ ହେଲା ଟିଉସନ୍ କରିଥିଲି ତାପରେ ଛାଡ଼ିଦେଲି ଆଉ। ପ୍ଲସ ଟୁ ସେକେଣ୍ଡ ୟିଅର୍ ଠୁ ଏମତି ଅଳ୍ପ କି କରୁଥିଲି ତାପରେ କରୁଥିଲି ଆଉ। ତାପରେ ଛାଡ଼ିଦେଲି ତାପରେ ଆଦର୍ଶ ଯୋଉମାନେ ଏବେ ପଢ଼ୁଛନ୍ତି ସେମାନେ ବି କହୁଛନ୍ତି ମୁଁ ଆଉ କଣ କରିପାରିବି କହୁନ ଏମିତି ତ ହେଲା।
ହଁ।
ଏବେ ସେମାନେ ଆଉ ପଢ଼ୁ ନାହାନ୍ତି ତାଙ୍କ ଘରେ ମୁଁ ମାଉସୀ ଘରେ ବେଳେବେଳେ ଯାଉଛି ରହୁଛି ନା ରହିଲିଣି ଏତେ ବର୍ଷ ହେଲାଣି। ଭଲ ଲାଗୁନି କି ପଳେଇଆସିବ। ତମେ ନହେଲେ ଫୁଣି ଟ୍ୟୁସନ କରୁନ ସେଥିଇ ପାଇଁ ପଳେଇଲ ବୋଲି ମତେ ଯୋଉଟା ଜଲ୍ଦି କରିବାର ଅଛି ମୁଁ ସେଥିପାଇଁ ପଢ଼ିବି। ମୁଁ ତମ ମାନଙ୍କ କଥା ଶୁଣିକି କଣ କରିବି।
ହଁ।
ଟିୟୁସନ କଲେ କଣ ହୁନ୍ତାନି ହୁଅନ୍ତା ଏଇଆ କଣ କହିଲ? ଗୋଟେ ଯାଉଥିଲି ମୁଁ
ଟେ ଟ୍ୟୁସନ କରିବା ପାଇଁ ଆମ ଦୂର ବାଟ ଟିକେ। ତଥାପି ତିନି କିଲୋମିଟର ଚାରି କିଲୋମିଟର ଭଳିଆ ହବ ଯାଉଥିଲି ସିଏ ଏଇଟ୍ କ୍ଲାସ ର। ଏଇଟ୍ କ୍ଲାସ୍ ର ତ ତା ପାଇଁ ପନ୍ଦରଶହ କହିଲି ସବୁ ସବଜେକ୍ଟ ଆଉ ଦି ଘଣ୍ଟା ମୁଁ କରିବି ଘଣ୍ଟେ ବି ନୁହଁ ଦି ଘଣ୍ଟା କରିବି ଦି ଘଣ୍ଟା କରିବି ବୋଲି ମୁଁ ପନ୍ଦରଶହ କହିଥିଲି। ତାଙ୍କର ସେ ଭଡ଼ା ନେଇକି ରହୁଛନ୍ତି ସେଠି ସେଉଠୁ ସେ କଣ କଲେ ନା ଉଁ ଓ ମାନେ ଜ୍ ମାସକୁ ଯାହାବି ହଉ ଆଠ ଦିନ୍ ଖଣ୍ଡେ ତାଙ୍କ ଘରକୁ ଯିବେ।
କି ଦରକାର ହଉ କି କଣ ଘରକୁ ପଳେଇବେ। ମୋ ସେଇଠୁ କହିବେ ଦିଦି ଆଉ ମୁଁ ତମକୁ କଲ୍ କଲେ ତମେ ଆସିବ ମୁଁ କହିଲି ହଉ ଠିକ ଅଛି ମୋ ମାଉସି ବି ସେଇଠି ଶୁଣିବ। ଏମିତି ବାର ବାର କଲେ ପଇସା ବି କାଟିବେ ମାନେ ପନ୍ଦରଶହ ରୁ ଆଠଶହ ସାତଶହ ଏମିତି ମତେ ଦେବେ। ଆଉ ମତେ କହିଲେ କି ରବିବାରେ ଟିଉସନ କରନ୍ତୁ ମୁଁ କହିଲି ଦେଖନ୍ତୁ ମୁଁ ମାଉସୀ ଘରେ ରହୁଛି ଆଉ ମୁଁ ରବିବାରେ ରହିପାରିବି ମୁଁ ଟିକେ ଘରେ ମୋର କାମ ଅଛି ନା ନାଇଁ ଘରେ କେହି ନାହାନ୍ତି ମୁଁ ଆମେ ଦି ଭଉଣୀ। ମୋ ଦେଇତ ବାହାରେ ରହୁଛି ଆଉ ମୁଁ ଟିକେ ଘରେ ଟିକେ ଦେଖାଶୁଣା କରିବି ମୁଁ ଟିକେ ରବିବାରେ କରି ପାରିବିନି କୋଉଠି।
ହଁ।
ତ ସେଠୁ ସେ ଯୋଉ ପଇସା କାଟିଲେ ତଥାପି ସେ ପଇସା ଆଣିକି ମୁଁ ଆସିଲି। ତାକୁ ପଢ଼େ ସେ ଆଠ ଠ ମାସ ଭଳିଆ ହେଇଛି ମତେ ସେଠୁ କଣ କଲେ କହିଲ ହୁଁ।